ହ୍ୟାଲୋ।
ଆଜ୍ଞା ନମସ୍କାର ସାର୍।
ନମସ୍କାର ଭଲ ଅଛନ୍ତି?
ଆଜ୍ଞା ଆପଣ?
ହଁ ଭଲ ଅଛି। ଆଉ କଣ କରୁଛନ୍ତି ହଁ ବସିଚି ଆଉ।
ସେମ୍ ବସିଛି।
ଖାଇଲୁଣୁ?
ନାଇଁ ଖିଆ ହେଇନି। ଆପଣ?
ନା ମୁଁ ଖାଇନି କିଛି।
ଆଉ ଆଜି ଦିନକ କଣ କେମିତି ରେ କଟୁଚି?
ଏମିତି ହିଁ ଚାଲିଚି ଦିନବେଳେ ବସିଥିଲି ତାପରେ ସନ୍ଧ୍ୟାରେ ଟିକେ ଖାଇକି ବେଳାରେ ଖାଇକି ଶୋଇଥିଲି ଏବେ ଉଠିକି ଟିକେ ବଜାର ଯାଇକି ବୁଲିକି ଆସିଲି ଆଉ।
ଆଜ୍ଞା।
ଆଉ ଆପଣଙ୍କର?
ହଁ ସେମିତି ଆଉ ବର୍ଷା ଟିକେ ହୋଉଥିଲା, ଏବେ ଟିକେ କମିଛି।
ବର୍ଷା ହୋଉଥିଲା।
ଆଜ୍ଞା।
ଭଲ କଥା ଆଉ ବର୍ଷା ହଉଛି। ଆମ ପଟେ ତ ନାହିଁ ବର୍ଷା।
ଉ ହୁଁ ସେତେ ମାତ୍ରାରେ ନାହିଁ ଏମତି ଝିପ୍ ଝିପ୍।
ହଁ।
ଟିକେ ଥଣ୍ଡା ତ ଲାଗୁଚେ ଆଉ ସେ
ହଁ ବର୍ଷା ଟିକେ ହେଲେ ଟିକତେ ଥଣ୍ଡା ଲାଗୁଛି।
ଆଉ ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାରେ ବଡ଼ ନା ସାନ?
ଆଜ୍ଞା।
ନା ଆପଣ ବଡ଼ ନା ସାନ?
ନା ମୁଁ ସାନ।
ତାହେଲେ କିଛି ନାହିଁ ନହେଲେ ନୂଆ ଡ୍ରେସ ଖଣ୍ଡେ ହେଇଥାନ୍ତା।
ଆ ହଁ। ହୁଁ ଆହ ଆଉ ଆପଣଙ୍କ ଘରେ କିଏ କିଏ ରହୁଚନ୍ତି ସବୁ?
ହଁ ସମସ୍ତେ ଅଛୁ।
ଆଉ ଆଜି ଦେବସ୍ନାନ ପୂର୍ଣ୍ଣିମା ଦେଖିବାକୁ ଯାଇତେ
ନାଇଁ ଯାଇ
ଆଛା।
ତମେ ଯାଇଥିଲ କି?
ଯାଇନି।
ଆଛା। ଆଉ କଁ ଖାଇଥିଲେ ଖରାବେଳେ?
ଖରାବେଳେ ଆଜି ଭାତ ଡାଲି ଶାଗ ଭଜା ତକାରୀ।
ଉଁ ହୁଁ।
ଆପଣଙ୍କର କଣ ହେଇଥିଲା?
ସେମ୍ ଭାତ, ଡାଲମା, ଭଜା, ଲେମ୍ବୁ।
ଛା। ଆଉ ରଜ ଟା କେମତି ଗଲା କହିଲେ ଆପଣଙ୍କର?
ଏତ ଗରମ ଯୋଉ ଭଳିଆ ହଉଛି ଆଉ କଣ ଘରେ ରହି ରହି କି ଗଲା ଆଉ। କିଛି ଖାସ୍ ନାହିଁ।
ଖାଇବା ପିଇବା ପିଠାପଣା ତ ହେଇଥିବ?
ହଁ ହେଇଥିଲା ନା ପୋଡପିଠା ହେଇଥିଲା।
ହଁ। ଆଉ ଦୋଳି ଖେଳିଲେ ନା ନାଇଁ?
ହଁ ଖେଳଛି।
ଦଳି ନ ଖେଳିଲେ ତ ରଜ ଅଧୁରା ଆଉ ନାଇକି?
ହଁ ଦୋଳି କତ ତା ଆଗ ଝିଅ ପିଲାଙ୍କର ନୂଆ ଡ୍ରେସ୍ ଆଉ ଦୋଳି।
ନୂଆଁ ଡ୍ରେସ ଦୋଳି ତାପରେ ଫଟୋ।
ହେଁ ହେଁ ହେଁ।
ହେଁ ହେଁ ହେଁ।
କଁ କରିବା? ସମୟ ଟା ସେଇ ଭଳିଆ ହେଇଗଲା। ହଁ ମନା ହେଇଚି ସେମିତି ଆଉ ଏତେ ଯେମିତି ଆଗ ତୋଉଡ କିଛି ଗୋଟେ ଇଏ ମନ୍ଦିର ଦର୍ଶନ ଜାଗା ବୁଲି ଯାଉ ଆମେ। ଲେ ବର୍ଷ ଏ ଗରମ ଯୋଗୁ
ହଁ।
ଏ ଯୋଉ ଠାକୁର ସ୍ଥାନ ଆଉ। ଏଦୂର ଏଇ ଖରା ଯୋଉ ହଉଚି ଯାଇକି ଆସିଲା ବେଳକୁ
ହଁ ପରା ଖରା ପାଇଁତ କୁଆଡ଼େ ଯିବାକୁ ଇଚ୍ଛା ହଉନି।
ହଁପରା।
ଆପଣଙ୍କର କଣ ପଢ଼ାପଢ଼ି ଚାଲିଚିନା ଚାକିରି କରୁଚନ୍ତି?
ଚାଲିଚି ପଢ଼ାପଢ଼ି।
ଆଚ୍ଛା। ହଁ। ହଁ ମୋରବି ସେଇ ଘରେ ରହିକି ପଢ଼ାପଢ଼ି ଚାଲିଚି ଆଉ।
ଓହୋ ତାହେଲେ ଗାଁରେ ରହୁଚନ୍ତି।
ନା ନା ଏଠି ଆମର ଫୁଲବାଣୀ।
ଆଚ୍ଛା। ଭଲ। ପଢ଼ାପଢ଼ି ନକଲେ ଆଉ କଣ କରାଯିବ।
କଣ କରାଯିବ।
ହଁ କିଛିତ
କିଛିତ ଚାକିରି ପାଇବା ପାଇଁ ପଢ଼ିବାକୁ ପଡ଼ିବ ଆଉ। ଆଉ କଣ କଣ ରୋଷେଇ ଆସେ?
ରୋଷେଇ ସବୁ ଆସେ।
ସବୁ।
ହୁଁ।
ଭଲ କଥା କଣ ଭଲ ହୁଏ ବେଶୀ?
ମୁଁ ମୋର ମତେ କୋଉଟା ଭଲ ଲାଗେ। ମତେ ଛତୁଟା ଭଲ ଲାଗେ।
ଛତୁ।
ଆଉ ଶାଗ ଉପରେ ଯେତିକି ଥାଉ।
ଆଚ୍ଛା। ଭଲ କଥା।
ଆଜ୍ଞା।
ମୁଁକହିଲି ଭଲ କଥା ଆପଣ ନିରାମିଷ ପ୍ରତି ଟିକେ ବେଶୀ ଇଚ୍ଛା ନେଇ ବୋଧେ ଆପଣଙ୍କର?
ନାଇଁ ମୁଁଖାଏନି।
ଆଜ୍ଞା।
ମୁଁ କହିଲି ନିରାମିଷ ପ୍ରତି ଟିକେ ବେଶୀ ଇଚ୍ଛା ବୋଧେ ଆପଣଙ୍କର?
ନାଁ ହଁ ମୁଆମିଷ ଖାଉନି।
ଓହ ଆମିଷ ଖାଉନାହିଆନ୍ତି।
ନାଇଁ ମୁଁ ଛାଡ଼ିଦେଲିଣି ତିନି ବର୍ଷ। ଭଲ ଲାଗୁନି ଆଉ।
ସବୁଠୁ ମାନେ କ ପସନ୍ଦର ଖାଇବା ହଉଚି କଣ କହିଲେ ମନ୍ଦିରର ଯୋଉ ଭାତ ଡାଲିଟା
ହଁ।
ସେଇଟା ସେଇ ଭଳିଆ ଭାତ ଡାଲମା ହଁ ସେଇ ଭାତ ଡାଲମାଟା ଖାଲି ଲଙ୍କା ଲୁଣ ଲେମ୍ବୁ ଦଳି ଖାଇ ହେଇଯିବ।
ଲଙ୍କା କିନ୍ତୁ ଘରେ ଯେତେ ପ୍ରକାର ହେଲେବି
ହଁ ସେଇଭଳିଆ
ହୁଁ। ଦଣ୍ଡ ଟାଇମରେ କେବେ ଖାଇଚନ୍ତି?
ଆଁ?
ଦଣ୍ଡ ଟାଇମରେ ଆମର ଯୋଉ ଦଣ୍ଡ ଯାତ୍ରା ହୁଏ
କୋଉଠି?
ଏମିତି, ଆପଣ କନ୍ଧମାଳର ତ?
ନାଇଁ, କେନ୍ଦ୍ରାପଡା।
କେନ୍ଦ୍ରାପଡ଼ା।
ହୁଁ।
ଆମର ଏପଟେ ଗୋଟେ ଦଣ୍ଡ ଯାତ୍ରା ହୁଏ, ଜାଣିଥିବେ?
ମୁଁ ଜାଣିନି କଣ ଟିକେ, ତା ବିଷୟରେ କହୁନାହାନ୍ତି?
ଆମର ଯୋଉ ଓଡିଆ ନବବର୍ଷ କେବେ ଜାଣିଛନ୍ତି?
ହଁ, ଆମର ଏଇ ଯୋଉ ଏପ୍ରିିଲ ତେର ପଣା ସଂକ୍ରାନ୍ତି, ସରି ଚଉଦ।
ହଁ, ତ ସେଇ ପଣା ସଂକ୍ରାନ୍ତି ପୂର୍ବରୁ ଆମର ଗୋଟେ ଦଣ୍ଡ ଯାତ୍ରା ହୁଏ।
ଆଛା।
ଠାକୁର କିନ୍ତୁ ବୁଲି ବୁଲି ସବୁ ଦଣ୍ଡ ଯାତ୍ରା କରନ୍ତି, ଯୋଉ ଧୂଳି ଦଣ୍ଡ ହୁଏ। ନାଚ ଗୀତ ସବୁ ପରମ୍ପରା ରହିଛି।
ଆଛା।
ତ ସେଇଠି ଆମର ଯୋଉ ଦଣ୍ଡୁଆ ମାନେ ଯାଇଥିବେ, ସବୁ ଠାକୁରଙ୍କ ସେବାରେ
ତାଙ୍କେ ଆମ ଖାଲି ପାଦରେ ହିଁ ରୁହନ୍ତି।
ଆଜ୍ଞା।
ଖାଲି ପାଦ, ଏବେ ମନେକର ମୋ ମୋର କିଛି ଗୋଟେ ମନସ୍କାମନା ପୂର୍ଣ୍ଣ ହେଲା ତ, ମୁଁ ମନେକର ଠାକୁରଙ୍କୁ ଡାକିଥିବି ଯେ ନା ମୋର ଏଇ ମନସ୍କାମନା ପୂର୍ଣ୍ଣ ହେଲେ ମୁଁ ଆସନ୍ତା ବର୍ଷ କି ମୋର ପୂର୍ଣ ହେଲେ, ମୁଁ ଦଣ୍ଡ ଯାତ୍ରା କରିବି ବୋଲି। ମୋ ଘର ସାମ୍ନାରେ।
ଆଛା।
ତ ସେମିତି ବହୁତ ସାରା ଲୋକ ତାଙ୍କର ମନସ୍କାମନା ରଖନ୍ତି।
ତ ସେଇ ମନସ୍କାମନା ଯଦି ପୂର୍ଣ୍ଣ ହୁଏ ତ, ସେମାନେ ଦଣ୍ଡଯାତ୍ରା ରଖନ୍ତି ତାଙ୍କ ଘର ସାମ୍ନାରେ।
ହଁ।
ତ ସେଟା ଠାକୁର ଙ୍କୁ ଆସନ୍ତି। ଠାକୁର ଆସନ୍ତି, ତାପରେ ଯା ଆମର କିଛିଟା ତାଙ୍କର ପରମ୍ପରା ରହିଛି ରୀତିନୀତି ଯାହା ସବୁ ନାଚ ଗୀତ ହୁଏ। ତ ସେ ଦଣ୍ଡୁଆ ମାନେ ଆମର ପିଆଜ ରସୁଣ ବା ହଳଦୀ ବା ସୋରିଷ ଏମିତି କିଛି ଖାଇବାନି, ସେ ଯୋଉ ପ୍ରାୟ ସେଟା ପନ୍ଦର ଦିନ ନ କେଉଁ ଦଣ୍ଡ ଏକୋଇଶି ଦିନ ଏମିତି ସବୁ ରହି
ଆଛା, ତାହେଲେ ସେମାନେ ଖାଆନ୍ତି କଣ?
ହଁ, ସେମାନେ ଖାଆନ୍ତି ତ ପ୍ରାୟତଃ ଯଉମାନେ ସବୁ ପଇତା ପକାନ୍ତି, ଅଧା ପଇତା ପକାନ୍ତି ଆଉ ଅଧା ଖାଲି ଏମିତି ନାଚ ଗୀତ ପାଇଁହିଁ ଆସନ୍ତି।
ଆଛା।
ଯୋଉମାନେ ନାଚ ଗୀତ ପାଇଁ ଆସନ୍ତି, ସେମାନେ ବେଳାରେ ବି ଭାତ ଖାଆନ୍ତି, ରାତିରେ ବି ଭାତ ଖାଆନ୍ତି।
ଆଛା।
ଏଠି ମାନେ ଯୋଉମାନେ ପଇତା ପକେଇଥାନ୍ତି, ସେମାନେ କେବଳ ରାତିରେ ଗୋଟେ ଥର ହିଁ ଭାତ
ଅ ହ ଏତିକି।
ହଁ ତ ସେ ଭାତ ଯୋଉ ହଉଛି କେବଳ ଭାତ ସେଥିରେ ଡାଲମା ଡାଲିରେ ବିଭିନ୍ନ ପ୍ରକାର ପନିପରିବା ପଡିଛି ପିଆଜ ରସୁଣ କିଛି ଫୋଟା ହେଇନଥିବ ଫୋଟା ହବନି ସେ ଡାଲି ଖାଲି ଡାଲି ବସା ହବ ପନିପରିବା ସବୁ ପକା ହେବ। ବ ସେ ଖାଇବା ଟା ସେ ଖାଇବା ଟା ବି ଖାଇବା ଆପଣ ମନ୍ଦିରରେ ଯୋଉ କହିଲେ ଖାଇବେ ବୋଲି ସେମିତି ମିଶ ଖା।
ଏମିତି ବି ଯୋଉ ଆମର ଯୋଉ ଯଜ୍ଞ ସବୁ ହୁଏ। ଆଇଛନ୍ତି କେବେ?
ହଁ ହଁ ହଁ ହଁ ହଁ ସେ ସେ ସେଇଟା ଯେମିତି ର
ଯଜ୍ଞ ର ଯେମିତି ପ୍ରକାରର ଖାଇବା ହେଇନଥା କି ସେ ଆମର ଦଣ୍ଡ ରେ
ହଁ ସେ କେତେ ଲୋକଙ୍କ ତିନି ହଜାର ଚାରି ହଜାର ଲୋକ ପାଇଁ ତ ହେଲେ ବି ତା ଟେଷ୍ଟ ଓ
ସାରା ଲୋକ ଖାଏ। ହଁ
ଯାହା ହଉ ଜାଣିକି ଗୋଟେ ସେ ବିଷୟରେ ଆପଣଙ୍କର ସେପଟର ପରମ୍ପରା ବିଷୟରେ ଗୋଟେ ମୁଁ ଜାଣିଲି ମୋର କିଛି ଜ୍ଞାନହଲେ ସେ ବିଷୟରେ ଜଣ ନଥିଲା।
ଗଞ୍ଜାମ ରେ ବି ପରିଚିତ ଏଇଟା ବେଶୀ।
ହଁ ଆମ ଏପଟେ ମୁଁ ଜାଣିନି ହଉଥିବା ଆଖ ପାଖରେ ମୋଜ୍ଞାନ ତରେ ନାହିଁ।
ହଁ।
ସୁଯୋଗ ମିଳିଲେ କେବେ ଯିବା ଆଉ ଦେଖିବା ପାଇଁ।
ହଁ ନିଶ୍ଚୟ।
ଆଛା ହଉ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ଆଉ। ଧନ୍ୟବାଦ।
ଓ ହୋ।